ନମସ୍କାର ହଁ ଭଲ ଆସି ଅଛି, ଏଇଠି ବସିଛି। ଆଉ ବର୍ଷା ଟିକେ ହଉଥିଲା ଛାଡିଚି। ହଁ ବହୁତ ସମୟ ପରେ ଦେଖା ହେଲା, ବହୁତ ଦିନ ପରେ ବି କଲରେ କ ଖାଏନା ମାନେ କ ବାର୍ତ୍ତାଳାପ କରିକି। ନା ପାଠପଢ଼ା ତ ସମାପ୍ତି ହେଇଯାଇଛି, ବର୍ତ୍ତମାନ ଆରମ୍ଭ ତ ହେଇନି ନୂତନ ବର୍ଷର ଶିକ୍ଷ ତା ଦେହ ନୁ ତ ସେମିତି ଅଛି ଆଉ, ଆପଣଙ୍କର?
ମୋର ଏବେ ମଧ୍ୟ ଏବେ ପଢାପଢି ସଇଲା ଆଉ ଏଇଆ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଜନେସ କିଛି କରିବା ପାଇଁ
ଆଛା ବ୍ୟବସାୟ କରିବା ଚେଷ୍ଟା କରୁଛନ୍ତି ଆଚ୍ଛା। ଆପଣଙ୍କ ବୟସ ବର୍ତ୍ତମାନ କେତେ ହବ?
ମୋତେ ପ୍ରାୟ କୋଡିଏ ହବ ଆର ମାସରେ ଏକୋଇଶ ଏଇ ହବ କଂପ୍ଲିଟ୍।
ମ କୋଉ ମସିହା?
ମୋର ଜନ୍ମ ହଉଛି ଦିଇ ହଜାର ଛଅ।
ଆ ଆଚ୍ଛା ଆଚ୍ଛା ଆଉ ଆଜିର ବିଷୟବସ୍ତୁଟି କଣ? ମ ମତେ ଏଇନା ବୟସ ଏକୋଇଶି ବର୍ଷ। ମୋ ଜନ୍ମ ମସିହା ହଉଛି ଦୁଇ ହଜାରେ ପାଞ୍ଚେ।
ଆଜ୍ଞା।
ଆଉ।
କରୋନା
ହଁ- ହଁ- ମୁଁ କରୋନା ମୁଁ ଆମ ବେଳକୁ ଆମ ବେଳୁ କରୋନା ଇଏ ହେଇଛି ପୂର୍ବରୁ ଯାଇଛି।
ଆଜ୍ଞା ମାନେ ଆପଣ ଦଶମ ଏକଜାମ ଦେଇଛନ୍ତି ନା ଦେଇନାହାନ୍ତି?
ଟୁଏଲ୍ଥ ଏକ୍ଜାମ ଦେଇଛି।
ନା ଆମ ବେଳକୁ ତ କରୋନା ହେଇଥିଲା, ଦଶମ ପରୀକ୍ଷା ଆମେ ଦେଇନୁ କେବଳ ପ୍ଲସ ଟୁ ପରୀକ୍ଷା ଦେଇଛୁ।
ନ ନା ଆମର ସବୁ ପରୀକ୍ଷା ହେଇଛି। ଆଚ୍ଛା ଆଜିର ବିଷୟ ବସ୍ତୁଟି କଣ ରଖିଆ?
ଆଉ ଆପଣ ଏଇ ଯୋଉ ପୁରାଣ ଦେଖନ୍ତି, ମହାରତ ରାମାୟଣ
ହଁ- ହଁ- ହଁ- ମୁଁ ସେ ସବୁ ଜିନିଷ ଦେଖେ, ମୋର ଯେହେତୁ ସଂସ୍କୃତ ବିଭାଗ କରେ ଥିଲି ତ ସେସବୁ ଜିନିଷକୁ ମୁ ମୁଁ ଜାଣେ ଆଉ ଦେଖେ ବି, ତ ସେ ସବୁ ବିଷୟରେ ଚର୍ଚ୍ଚା କରିବା କିନ୍ତୁ ବର୍ତ୍ତମାନ ଅନ୍ୟ ଉପରେ ବିଷୟରେ ମାନେ ଚର୍ଚ୍ଚା କରିବା, କାରଣ ସିଏ ଟିକେ ଅସୁ ମୁଁ ଆପଣଙ୍କୁ ଜଣେଇବି।
ଆଜ୍ଞା ତାହେଲେ ଆପଣ ପର୍ବପର୍ବାଣୀ ବିଷୟରେ କଣ କହୁଛନ୍ତି? ପର୍ବପର୍ବାଣୀ ବିଷୟରେ କ ଭଲ ହେଇଥାନ୍ତା।
କୋଉ ବିଷୟରେ? ଆଛା ଆଚ୍ଛା ପର୍ବ ଠିକ ଠିକ ଅଛି। ଆଚ୍ଛା ଆପଣଙ୍କୁ ପର୍ବପର୍ବାଣୀ ଭିତରେ, କୋଉ ପର୍ବଟି ସବୁଠୁ ଅଧିକ ଭଲ ଲାଗେ?
ମତେ ତ ଆମର ଏଠି ଇଏ କଟବ ସହରରେ ଦଶହରା ପର୍ବ ବୋହୁତ ଭଲରେ ପାଳନ ହୁଏ। ତ ସେଇଟା ମତେ ସବୁଠୁ ଭଲ ଲାଗେ ତା ସହିତ ଗଣେଶ ପୂଜା ମଧ୍ୟ ବୋହୁତ ଭଲ ଭାବରେ ପାଳନ କରୁ ଆମେ।
ଆଚ୍ଛା ଦଶହରା ପର୍ବରେ ହେଠି ସବୁ କଣ ସବୁ ହୁଏ ଆମ କଟକରେ ହୁଏ ମତେ ଟିକେ
ଦଶହରାରୁ ତ ବ ସବୁଆଡେ ମେଢ ହୋଉଥାଏ ଆମର ପ୍ରତି ସାଇ ଭିତରେ ଟୋଟାଲେ କୋଡ଼ିଏ କି ତିରିଶ ପ୍ରକାର ମେଢ଼ ହୋଇଥାନ୍ତି ଆଉ ପ୍ରାୟେତଃ ଏଥର ସୁନାର, ଚାନ୍ଦି ମେଢ, ଏବେ ଏଇ ବିଭିନ୍ନ ପ୍ରକାର ମେଢ ହୁଅନ୍ତି।
ଆଛା ଗଣେଶ ଭଗବାନଙ୍କୁ ଦୁର୍ଗା ମାତାଙ୍କ ମେଢ ହୋଇଥାଏ ଆଛା।
ଦଶହରା ଆଜ୍ଞା ଆମର ଏଠି ଏଇ ଛୋଟ ଯାତ୍ରା ମଧ୍ୟ ପଡିଥା ନା ଯେ ବାଲିଯାତ୍ରା ବେଳେ ଜଣଥେବେ।
ହୁଁ ହୁଁ ହୁଁ।
ଏଉର ଗୋଟେ ଛୋଟ ଯାତ୍ରା ମଧ୍ୟ ପଡିଥାଏ ଆମେ ସବୁ ସାଙ୍ଗମାନେ ମିଳିମିଶି ବୋହୁତ ମଜା କରିଥାଉ।
ଆଚ୍ଛା।
ଆଜ୍ଞା ତାହେଲେ ଆପଣଙ୍କ ସେଠି କଣ କଣ ସବୁ
ଆଚ୍ଛା ଆମ ସହିତ ଆମ ଏଠି ତ ତମ କ କଟକରୁ ଯାଜିପୁରୁ ବେଶ ଦୂରତା ନୁହଁ ଆପଣଙ୍କର ସେଠି ଯୋଉ ପର୍ବ ପାଳନ ହବ ଆମ ସେଠି ସେଇ ପର୍ବ ପାଳନ ଯେହେ ଯେହେତୁ ଆମେ ଗାଁରେ ରହୁଛୁ ତ ଏତେ ବଡ ଆକାରରେ ହୁଏନି। କିନ୍ତୁ ହୁଏ କିନ୍ତୁ ମୋର ପର୍ବପର୍ବାଣ ଭିତରେ ମୋର ସବୁଠୁ ପସନ୍ଦିତା ପର୍ବ ହୋଉଚି ଚି ଆମର ଅଷ୍ଟମୀ ଜନ୍ମାଷ୍ଟମୀ କାହିଁକି କୁହନ୍ତୁ ପଚାରନ୍ତୁ।
ହୁଁ କୁହନ୍ତୁ କାହିଁକି?
ଘରର ବଡ଼ ପୁଅ ହେଇଚି ସେଥିପଁ ଦି ଦୁଇ ଦୁଇଟି ନୂଆ ଡ୍ରେସେ ହୁଏ। ଏ ସେ ପୋଷାକ ହୁଏ ତ ସେଇଟା ଆଉ ଆ ଆ ସେଟା ତ ସେସବୁ ତ ପ ପର୍ବପର୍ବାଣୀ ବୋହୁତ ଭଲ ଲାଗ କାଳୀ ପୂଜା, ଦୀପାବଳି, ସେଗୁଡା ବୋହୁତ ଭଲ ଲାଗେ କିନ୍ତୁ ଅଷ୍ଟମୀଟା ଏଇଥିନାକି ଭଲ ଲାଗେ ଯେହେତୁ ବଡ ପୁଅ ମୋ ପାଇଁ ଡ୍ରେସଟି ମୋ ପାଇଁ ପୋଷାକଟି ହେଇ ଥିବ ଏଟା ବୋହୁତ ଭଲ ଲାଗେ ଗୋଟେ ଖୁସି ଲାଗି ମାଗଣା ଦୁଇ ପୋଷାକ ପାଉ
ଆଜ୍ଞା ଆଉ ଆପଣ ଏ ବର୍ଷ ଦୀପାବଳି କେମିତି ପାଳନ କରୁଚ
ଏଠି ବି ହୁଏ କାଳୀ ପୂଜା ବି ହୁଏ, ରାମ ନବମୀ ପୂଜା ବି ହୁଏ। ଏବଂ ଆମ ମେଲଣ ଜାଣିଥିବେ?
ଆଜ୍ଞା।
ଆମ ଏଠି ମେଳଣ ହୁଏ ମୁଁ ପାଖାପାଖି ଆମର ସବୁ ମେଳଣକୁ ଯାଏ ବୁଲିବା ପାଇଁ। ଆମ ବିଭାନ ବିମାନ ଅଛି ବିମାନ ଯୋଉ ଠାକୁରଙ୍କ ବିମାନରେ ଯାଆନ୍ତି ମୁଁ ବି ସେଇଥିରେ ଯାଏ।
ଆଜ୍ଞା ଆମ ଗାଁରେ ଥିଲାବେଳେ ବିମାନ ଆମର ସେଠି ଆମ ଗାଁରେ ବି ହୁଏନ୍ତି। ତାଙ୍କ ଗାଁରେ ଛୋଟ ବଳେ ଥିଲାବେଳେ ଯାଏ।
ଯେହେତୁ ଗାଁର ପୂଜାରୀ ମୁଁ ମନ୍ଦିରର ତ ମୁଁ ସେ ବିମାନରେ ଯାଏ ଆଉ ଯାଏ ମୁଁ ଦଶ ଆଠଟା ଦଶଟା ଖଣ୍ଡ ହଁ ହଁ। ଆଠରୁ ଦଶଟି ବିମାନରେ ବୁ ବୁ ପୂଜା ଯିମ ଇଏରେ ଯାଏ ଆଉ ମେଲଣ ଆଉ ଆମରି ପଞ୍ଚାୟତରୁ ହିଁ ଦଶ ଖଣ୍ଡ ବିମାନ ବିମାନ ଅଛି ବଡ ବଡ ବିମାନ। ସିଏ ସବୁ ଯାଆନ୍ତି ମଳଣ ଆପଣ ଶୁଣିଥିବେ ହଁ ହଁ ଆମ ପଞ୍ଚାୟତ ମେଲଣଟି ଆମର ପଞ୍ଚାୟତ ଯେତିକି ବିଭାନ୍ ବିମାନ ଅଛି ସେ ବାର ଖଣ୍ଡ ତେର ଖଣ୍ଡ ବିମାନ ସେଇ ବିମାନରେ ଆମ ପଞ୍ଚାୟତ ବିମାନ ଯାଏ ବାହାର ବିମାନ ଆସେନା ଆମର ବୋହୁତ ବଡ ବଡ ବିମାନ ବୋହୁତ ବଡ ବଡ ଆପଣ ମୁନିଷି ମେଲଣ ନାଁ ଜାଣିଥିବେ ମୁନିଷି ମେଲଣ। ଧର୍ମଶାଳା ମୁନିଷି ମେଲଣ କେବେ ଶୁଣି ନାହାନ୍ତି ବୋହୁତ ପୁରୁଣା ମେଳଣ ଆଉ କୁଆଖିଆରେ ଯୋଉ ମିଳଣ ହୁଏ?
ନାଇଁ ମେଲଣ ବିଷୟରେ ମୋର ଆଉ ଏତେ ଗ୍ୟାନ ନାଇଁ ଶୁଣନି।
ସିଏ ଆମର କଣ ରାତ୍ରି ମେ ରାତି ମେଲଣ ହୁଏ ଆଉ ସବୁ ମେଲଣ ଦିନ ବେଳା ହୁଏ। ଦିନ ବେଳାରେ ହୁଏ ଆମର ଟିଏ ବୋହୁତ ଲେଟରେ ଟିକେ ମାନେ ମାନେ ଶେଷ ଭାଗକୁ ଲାଷ୍ଟ ମାନ ସବା ଶେଷ ମେଳଣଟା ଆମର ନା ତ ବୋହୁତୁ ଗରମ ହୁଏ ତ ସେଥିପାଇଁ ରାତିରେ ମେଲଣଟି ହୁଏ, ଆଉ ମେଲଣ ବେଳେ ବୋହୁତ ମଜା ଲାଗେ। ଅଭିର ଖେଳ ସେ ଯୋଉ ବିମାନକୁ ନେଇକି ଯିବା ଆଁ
ସବୁ ସାଙ୍ଗମାନେ ମିଶିକି ଖେଳନ୍ତି।
ସବୁ ଗାଁ ପିଲା ସାଙ୍ଗ ନୁହଁ ଗାଁ ପିଲା ଆଉ ସାଙ୍ଗ ବି କିଏ ଗୋଟେ ଦିଟା ଥାନ୍ତି ଗୋଟେରୁ ଦୁଇ ଜଣ ଥାଆନ୍ତି। ଆଉ ବହୁତ ଖୁସି ଲାଗେ ମେଳଣ ବୁଲା କି ଶାନ୍ତି କି ସୁଖ ଅନୁଭବ ହୁଏ ଅଭିର ନା ଅଭିର ହଉଥିବ ଠାକୁର ଯାଉ ଥିବେ କି ଅ ବିଭାନ ଗଡୁଥିବ, ଆଉ ମୁଁ ତ ବିଭାନ ରହିଥିବି। ଚାମର ପକଉଥିବି ଆଉ ବହୁତ ଖୁସି ଲାଗେ ସେଇ ଟାଇମରେ କି ଏତେ ଇଏ ଯା ବହୁତ ଗୁଡେ ପିଲା ବି ମୋର ଅ-ଅ-ଅ ଭିଡିଓ ବି କରନ୍ତି। ବିମାନ ଗଲା ଟାଇମରେ ମତେ ବହୁତ ଭଲ ଲାଗେ ଆଉ ବେଳେ ବେଳେ ଲାଜ ବି ଲାଗେ ମୁଁ ତ ଏ ସାଙ୍ଗ ଫାଙ୍ଗ ଦେଖିଲେ ମୁଁ ମୁହଁ ଘୋଡେଇ ଦିଏ, ଆମ ଏଠି ବିଶେଷ କରି ମେଲଣଟି ବହୁତ ବଡ ଆକାରରେ ହୁଏ ବହୁତ ବଡ, ବଡ ଧରଣର ହୁଏ। ଆଉ ଗୋଟେ ଲକ୍ଷ୍ମୀ ନାରାୟଣ ଜାଣିଥିବେ ଡିସେମ୍ବର
ହଁ-ହଁ ଡିସେମ୍ବର ମାସରେ ଆମର ଏଠି ଲକ୍ଷ୍ମୀ ନାରାୟଣ ପୂଜା ବି ମଧ୍ୟ ହୋଇଥାଏ। ଆଉ ଗୋଟେ ହରିପୁର ଆମ ଏଠି ଅଛି, ଏଠି କୁଞ୍ଜ ହୁଏ, ଏ ଯେତେବେଳେ ଆମର ରାହାସ କୁହାଯାଏ ତାକୁ, ଉଁ ସେଇଟା ହେଉଛି ଆମର କାର୍ତ୍ତିକ ପୂନେଇଁ ଯୋଉ ପାଞ୍ଚ ଦିନ ଅଛି ହଁ-ହଁ-ହଁ ସେଇ ସମୟରେ ଆମ ରାହାସ ହୋଇଥାଏ, ସେଇ ଟାଇମରେ
ଆଜ୍ଞା ସେଇ ଟାଇପର ବିଭିନ୍ନ ପ୍ରକାର ଚିତା ହେଇକିନା ପଡିଥାଏ ମୁରୂଜ ଯୋଉ ପକାନ୍ତି।
ବାସ୍ ବାସ୍ ଠିକ୍। ଠିକ୍ ଠିକ୍ ଆପଣ ଧରିଛନ୍ତି ସେଇଟା, ଆଉ ଜାଣିଛନ୍ତି ତ ଆଉ, ଆଚ୍ଛା ଆପ୍ ଆପଣଙ୍କ ପ୍ରକୃତ ଘରଟି କୋଉଠି କଟ୍
ହଁ ଆମର ଅଛି କଟକର କିନ୍ତୁ ଆମେ ଏବେ ସହରରେ ରହୁଛୁ ଗାଁ ଆମର ଅଛି ଏଇ କଟକ ଡିଷ୍ଟ୍ରିକ୍ଟ ଭିତରେ ଯାଉଛି।
ଆଛା ନାସୁ ମୁଁ ତ ହଁଅ-ଅ-ଅ ପଟେ ଶୁଣିଛ ହଁ।
ଆମର ସେଇ ସେଇ ପାଖାପାଖି ଆଉ ସେଇଠୁ ପାଞ୍ଚ କିଲୋମିଟର ଭଳିଆ ଆଉ
ଶଙ୍କରପୁର୍ ଆପଣ ଜାଣିଛନ୍ତି ନା?
ଏଇ କଟକ ଶଙ୍କରପୁର ଆଜ୍ଞା-ଆଜ୍ଞା ଜାଣିଛି।
ଆପଣଙ୍କର କେତେ ବାଟ ହବ?
ସେଉଠୁ ତଥାପି ଏ ପାଞ୍ଚ କିଲୋମିଟର ଭିତରେ।
ଆଚ୍ଛା ମୋ ମାଉସୀ ଘର ଗୋଟେ ଶଙ୍କରପୁରରେ ଅଛି, ଯେତେବେଳେ ମୁଁ ଏ କଟକକୁ ଯିବି ସେ
ଆଜ୍ଞା, ଆସନ୍ତୁ ଏଇ ବର୍ଷ ଦଶହରାରେ ଆସନ୍ତୁ ଆଉ ମିଶିକି ବହୁତଅ-ଅ ଏଞ୍ଜୟ କରେ।
ହଁ ମିଳିମିଶି ବହୁତ ମଜାମସ୍ତି କରେ ନିଶ୍ଚିତ ମୁଁ ଦଶହରା ତ ନ ଯାଇ ପାରେ କାରଣ ନା ମୁଁ ଏଠି ରହୁଛି ଟିକେ ପୂଜାପୂଜି ବୁଝି ତ ଅସୁବିଧା ହବ ମୁଁ ଅନ୍ୟ ବେଳେ ଯେତେବେଳେ ବି ଯିବି, ହଁ ଆମ ପଟେ ଆମ ଏପଟେ ହବ ଆମ ଏପଟେ ମାନେ ଯୋଉ-ଉ-ଉ କରିଥିବେ ତ ଯେତେବେଳେ ମୁଁ ଯିବି ଆପ୍ ଆପଣଙ୍କ ସହ ଦେଖା କରିବି ନିଶ୍ଚୟ ଆମେ ସେଠି ମିଳିମିଶି କରିବା। ଆପଣଙ୍କର କିଏ କ ହୁଁ
ଏଥର ରଥଯାତ୍ରା ପାଇଁ ପୁରୀ ଯିବେ ନା?
ନା ନା ପୁରୀ ନୁହଁ ଆମରି ପାଖରେ ହଉଛି ସେ ପାଖାପାଖି ଯିବା, ପାଖାପାଖି ଜାଗାକୁ ଯାଇକି ରଥ ଟାଣିକି ଦର୍ଶନ କରିଦବା। ପୁରୀ ବି ତ ଯାଇ ହବନି ଏକରେ ବୟସ କମ ତାପରେ ଯୋଉ ଘରେ ଛାଡିବେନି ତ ଦୂର ବାଟ ବି ହେଇଯାଉଛି ଆଉ ଏଇ ସବୁ ଅସୁବିଧା
ମୋର କିନ୍ତୁ ଏଇ ଏଇ ବର୍ଷ ଫ୍ୟାମିଲି ସହିତ ଯିବୁ ବୋଲି
ଆଚ୍ଛା ମାନେ ଚାରି ଚକିଆ ବାହାନରେ ଯିବେ ନା ଦୁଇ ଚକିଆ ବାହାନରେ ଯିବେ?
ନାଇଁ ଆମେ ଏବର୍ଷ ଟ୍ରେନରେ ଯିବୁ ବୋଲି ଭାବୁ
ଆଚ୍ଛା ରେଳ ଗାଡି ତାହେଲେ ରେଳ ଗାଡିରେ ଯିବେ ରେଳ ଗାଡି ଛୁକୁ-ଛୁକୁ ସାଉଣ୍ଡ ଶୁଗିକି ଯିବେ ଆଚ୍ଛା।
ଆଜ୍ଞା, ସେଥିରେ କମ୍ ବି ଭଡା ଲାଗିବ।
ହୁଁ- ହୁଁ- ହୁଁ।
ଆଜ୍ଞା ସେଇଠି ଫ୍ୟାମିଲି ମିଶିକି ଯିବୁ ଆଉ।
ହଁ ଯିବେ
ଆଜ୍ଞା ପରିବାର ଯିବେ ତା ମୋ ସାଙ୍ଗ ମାନଙ୍କର ଫ୍ୟାମିଲି ବି ଗୋଟେ ଦି ଜଣ ମିଶିକି ପୁରା ଯିବୁ ଆଉ।
ଆଉ ତା ମିତ୍ର ମୋ ସଖା ମାନଙ୍କର ଫ୍ୟାମିଲି ମଧ୍ୟ ସେଠିକି ଯି ଆଚ୍ଛା ଆପଣ କୋଉ ମହାବିଦ୍ୟାଳୟ ମାନେ ଶିକ୍ଷା ଗ୍ରହଣ କରୁଥିଲେ, ଅଧ୍ୟୟନ କରୁଥିଲେ?
ଆମେ କରିଥିଲୁ ଏଇ ରେଭେନ୍ସା ମହାବିଦ୍ୟାଳୟ।
ଆଚ୍ଛା ରେଭେନ୍ସା ନାମ ହଁ ହଁ ବୋହୁତ ପ୍ର ସିଦ୍ଧ ମହାବିଦ୍ୟାଳୟ ରେଭେନ୍ସା ମୁଁ ବି ଶୁଣିଚି ମୁଁ ଆଉ ଆଚ୍ଛା ବିଜ୍ଞାନ ପଢୁଥିଲି। ଆଚ୍ଛା ଆଚ୍ଛା ମୁଁ ତ ଆମ ଏପଟ ଗୋ ଆଉ ଗୋଟେ ସାଧାରଣ ମାନେ ମହାବିଦ୍ୟାଳୟ ଯୋଉଟା କିି ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟ ମୁଗୁପାଳ ଖଇରାବାଦ ମୁଁ ସେଇଠି ଅଧ୍ୟାୟନ କରୁଥିଲି।
ଆପଣ କଣ ବିଜ୍ଞାନ ଛାତ୍ର ନା କଳା କି ବାଣିଜ୍ୟ?
କଳାର ଛାତ୍ର ହୋଉଚି ମୋର ମୋର ସଂସ୍କୃତ ଅ ର ଅଧ୍ୟାୟନ କରୁଥିଲି ସଂସ୍କୃତ ବିଷ ଅଧ୍ୟାୟନ କରୁଥିଲି ଅନର୍ସ ନେଇ
ଆଜ୍ଞା ମୋର ତ ଡାକ୍ତର ହବାର ଇଚ୍ଛା ଦେଲା ବୋହୁତ।
ଉୁଁ ହଁ ମୋର ଟିକେ ମୁଁ
ଆଜ୍ଞା କହିଲି ମୋର ଡାକ୍ତର ହବାର ବୋହୁତ
ମାନେ ମାନେ ବୈଦ୍ୟ ହବାକୁ ଇଚ୍ଛା ବୋହୁତ ଥିଲା।
ଆଜ୍ଞା ଏଇ ପଇସା ପତର ଅଭାବ ଯୋଗୁ
ଆଛା ଆଛା ଆର୍ଥିକ ସ୍ଥିତି ଭଲ ନଥିଲା ମାନେ ଭଲ ନଥିବାରୁ କମ୍ ଥିବାରୁ ତ ଆପଣ ସେଇ ସେ କ୍ଷେତ୍ରକୁ ଛାଡ଼ି ଅନ୍ୟ କ୍ଷେତ୍ର ଆଡ଼େ
ଏଇ ଇଞ୍ଜିନିୟରିଂ ଲାଇନରେ ଯିବା ପାଇଁ ଭାବିଚି ଆଉ।
ଆଚ୍ଛା ମୁଁ ବି ସେଇ ଲାଇ ମୁଁ ବି ସେଇ ମାର୍ଗରେ ଦେଇ ଗତି କରୁଛି କାରଣ ଯେହେତୁ ମୁଁ ଡ଼ା ଡିପ୍ଲୋମାଟିକ କରୁଚି ତ
ଆଜ୍ଞା ହଉ ଆଜିିକାଲି ତ ଏଇ ଏଇ ଯୁଗ ବୋହୁତ ବଢିଗଲାଣି ସବୁ କିଛି ଏଆଇ ଦ୍ଵାରା ହୋଉଛି।
ଏ ନା ନା ସେ କ ସେ ଯୋଉ ଟିକେ ରୁହନ୍ତୁ। ଆଉ ଆମର ଯେହେତୁ ସେ ସବୁ ଜିନିଷ ହେଇସାରିଚି। ଆଉ ଆଉ ବେଶୀ ତ ସମୟ ନାହିଁ। ମୁଁ ପୁନର୍ବାର ଆପଣଙ୍କ ସହିତ କଥା ହେବା ପାଇଁ ବୋହୁତ ଇଏ ଅଛି। ଆଉ ଆପଣଙ୍କ କଥା ହବା ବୋହୁତ ଖୁସି ଲାଗିଲା। ଆଚ୍ଛା ମତେ ଗୋଟିଏ ଏକ ଛୋଟିଆ କଥାଟା କୁହନ୍ତୁ ଆପଣଙ୍କୁ ସିନେମା ଦେଖିବାକୁ ଭଲ ଲାଗେ?
ନିଶ୍ଚିନ୍ତ ସିନେମା ତ ମୁଁ ଫୋନ ମାଧ୍ୟମରେ ଦେ ଦେଖିଥାଏ କେବେ ଯାଇକି ଦେଖି ନାହିଁ।
ଆଚ୍ଛା ଆଛା ଆପଣଙ୍କର ଆପଣଙ୍କ ଚୁ କୋଉ ଚଳଚିତ୍ରର ମାନେ ଅଭିନେତା ବା ଅଭିନେତ୍ରୀ ଆପଣଙ୍କୁ ପସନ୍ଦ?
ମତେ ତ ଓଡିଆରେ ଦେଖିବାକୁ ଗଲା ଅନୁଭବ ମହାନ୍ତି।
ନା ନା ଆପଣଙ୍କ ମାନେ ସବୁ ସବୁ କରି କହିଲେ ଆପଣଙ୍କର କୋଉ ଅଭିନେନେତା ଆପଣ ପସନ୍ଦ?
ମୋର ଅନୁଭବ ମହାନ୍ତି ଅନୁଭବ ମହାନ୍ତି।
ଆଚ୍ଛା ଆଚ୍ଛା ଅନୁଭବ ମହାନ୍ତି, ଆଚ୍ଛା ମୁଁ ଟିକେ ଓଡିଆ ଫିଲ୍ମ ଅପେ ଅପେକ୍ଷା ଆ ମୁଁ ଦକ୍ଷିଣ ଭାରତ ଫିଲ୍ମକୁ ଅଧିକ ମୁଁ ଦେଖେ ଏମିତି ଏମିତିକି ଆମର ଉତ୍ତର ଭାରତ ଦକ୍ଷଣ ଭାରତ ମଧ୍ୟ
ଆଜ୍ଞା ଆପଣଙ୍କ ପ ପସନ୍ଦିତ ଅଭିନେତା କି ଅଭିନେତ୍ରୀ କିଏ କୁହନ୍ତୁ?
ଅଭିନେତା ମୋ ପସନ୍ଦର ହେଉଚି ଆମର ମହେଶ
ଆଜ୍ଞା ତାଙ୍କର ବି କିଛି ଫିଲ୍ମ ମୁଁ ଦେଖିଛି।
ଅଭିନେତ୍ରୀ ଅଭିନେତ୍ରୀ ଆଗରୁ ଥିଲେ ଅନୁଷ୍କା ସେଠୀ। ଏବେ ବର୍ତ୍ତମାନ ଶ୍ରୀ ଲିଲା। କାହିଁକନା ଅନୁଷ୍କା ସେ୍ଟୀଙ୍କ ହବ ଦେଖୁଥବ କିଛି ଚଳଚିତ୍ର ଆସୁନାହିଁ ବାହୁବଳି ପରଠୁ ତ ଏବେ ସେ ଇଏ ଛାଡିକି ଏବେ ଅନ୍ୟ ଇଏର ଅଛି ମାନେ ଶ୍ରୀ ଲିଲା ଏବେଠୁ
ଆଉ ଆପଣଙ୍କ ଘରେ କେମିତି କଣ ଅଛନ୍ତି ସମସ୍ତେ?
ହଁ ଘରେ ସବୁ ତ ସୁସ୍ଥ ଅଛନ୍ତି ଭଲ ଅଛନ୍ତି ଆଉ ସମସ୍ତେ ନିଜ ନିଜ କର୍ମ କ୍ଷେତ୍ର ଚିତ୍ରକୁ ଯାଉଛନ୍ତି କାମ କରିକି ଆସୁଛନ୍ତି ଏବଂ ଆସନ୍ତି ହଁ ହେଇଯାଇଛି ମୁଁ ଆପଣଙ୍କ ସହିତ ଆଉ ଥରେ ଯୋଡି ହେବି କୁ ଚାହିଁବି ଆଉ ଆପଣଙ୍କ ସହ କଥା ହେଇକି ବହୁତ ଖୁସି ଲାଗିଲା। ଆଉ ପୁନର୍ବାର ଆଉ ବହୁତ ବହୁତ ଧନ୍ୟବାଦ ଆଉ ଶୁଭ ସନ୍ଧ୍ୟା। ଆଉ ସମୟ ତ ବେଶୀ ବାକି ନାହିଁ ଆଉ ଯେତିକି ସମୟ କଥା ହେଲେ ବହୁତ ଭଲ ଲାଗିଲା। ଆପରେ ଆମେ କେବେ କଥାରେ ଅନ୍ୟ ଏକ ବିଷୟ ବସ୍ତୁରେ କଥାବାର୍ତ୍ତା ହବା ଆଉ। କଣ କହୁଛନ୍ତି? ହଉ ଠିକ୍ ଅଛି।